ନମସ୍କାର ଶୁଭ ସନ୍ଧ୍ୟା।
ଆପଣଙ୍କର ନାଁ?
ଗେଡି ବେହେରା।
ଆପଣଙ୍କ ଘର?
ଯାଜପୁର ବମପାଳ।
ହୁଁ ଆଜି ଆମେ ଆମ ଘର ପାଖରେ ଯେତିକି ସବୁ ଗଛ କୋଉ କୋଉ ପ ଗଛ ଅଛି ଆମେ ସେଇ ବିଷୟରେ କଥା ହେବା।
ଇଗ
ଆପଣ ଫାଷ୍ଟ କୁହନ୍ତୁ ଆପଣଙ୍କ ଘର ପାଖରେ କି କି ସବୁ ଗଛ ରହିଛି?
ଆମ ଘର ପାଖରେ ଆମ୍ବ
ହଁ।
ବେଲ, ଚାଖୁଣ୍ଡା, ଅମୃତଭଣ୍ଡା ତେନ୍ତୁଳି।
ସେପ୍
ତାଛଡ଼ା ଜହ୍ନି, କାକୁଡ଼ି, ଭେଣ୍ଡି।
ହୁଁ।
ହଁ ଫୁଲଗଛର ମନ୍ଦାର, ଟଗର, କନିଅର।
ଓହ ହଉ। ଆମେ ଜଣିବାକି ଆମେ କୋଉ କୋଉ ଗଛରୁ କୋଉ କୋଉ ଆମେ କଣ ପାଉଛୁ ଆମେ ହଁ ପିଜୁଳି ଗଛରୁ ଆମେ ପିଜୁଳି ଫଳ ପାଉ। ଆଉ ତ ଫୁଲ ତମର କିଛି ଲାଗେ ନା ଆଉ ପିଜୁଳି ପତ୍ର ବି ଆମର ଖାଆନ୍ତି ଆଉ ଫଳ ବି। ତାର ପାଇଥାଉ ଆଉ ବେଲଗଛ ବେଲଗଛରୁ ଆମେ କଣ ପାଇଥାଉ? ହଁ ବେଲ ବି ଖାଇବାକୁ ପାଇଥାଉ ବେଲ ପତ୍ର ଆମର ପୂଜାରେ ଲାଗିଥାଏ। ବେଲପତ୍ର ମଧ୍ୟ ବି ଖା ଖିଆଯାଏ ଆମର ଆ କିଛି ବି ଔଷଧୀୟ ଗଛଟି। ଆଉ ଆଉ କିି ଗଛ ଆଁ
ଗଛ ପ ଆମେ ଥଣ୍ଡା ହେଲେ ବାଟିକି ପିଉ।
ହଁ। ଆଉ ଫୁଲ ଗଛରୁ ଆମେ ମନ୍ଦାର ଗଛରୁ ମନ୍ଦାର ଫୁଲ। ଏମିତି ବିଭିନ୍ନ ପ୍ରକାର ଫୁଲ ମଧ୍ୟ ପାଇଥାଉ ଆମର ଠାକୁର ପୂଜା କରିବାରେ। ହଁ ଆଉ କି ଗଛ?
ତୁଳସୀ ଗଛକୁ ଆମେ ଥଣ୍ଡା ବା କାଶ ହେଲେ ତାକୁ ବାଟିକି ଆମେ ପିଇଥାଉ। ନାସଙ୍କ ପତ୍ର କୁ ମଧ୍ୟ ବାଟିକି ପିଇଥାଉ।
ହୁଁ ଏ ସବୁ ଗଛ ଆମର ଉପକାରିତା କରିଥାନ୍ତି ଆଉ ଆମେ ଗଛରୁ କଣ ସବୁ ପାଇଥାଉ ଯେମିତିକି ଫୁଲ ଫଳ। ଆଉ ଗଛର ପତ୍ରକୁ ଆମେ ବାଟିକି ପିଇବା ଦ୍ଵାରା ଆମର କିଛି ରୋଗ। ମାନେ ଆମର କିଛି ବି ଦେହ ଖରାପ ହେଇଥିଲେ ଆମର ଭଲ ହୋଇଥାଏ। ଆଉ ସବୁ କୋଉ କୋଉ ଗଛ ଅଛି।
ହଉ ଯେପରି ବଡ ବଡ ଗଛ ଆମ୍ବ ଚାଖୁଣ୍ଡା ନି ମ୍ୱ। ଶାଗୁଆନ ଏହିିପରି ଗଛ ଯାହାକୁ ଯି ଯାହାର ଗଣ୍ଡି ଗୁଡ଼ିକୁ ଆମେ କାଠ ରୂପେ ବ୍ୟବହାର କରୁ ତା ଛଡା କାଠରୁ ବି ଆମେ ବିଭିନ୍ନ ପ୍ରକାର ଆସବାବ ଜିନିଷ ମଧ୍ୟ ତିଆରି କରିଥାଉ।
ହୁଁ ଆମେ ଏଇ ଲିମ୍ବ ଗଛରୁ ଲିମ୍ବ ଛେଲି ଦ୍ଵାରା ଆମର ଯଦି ଚର୍ମ ରୋଗ କିଛି ବି ହୋଇଥାଏ ଆମେ ସେଇ ଲିମ୍ବ ଛେଲିରେ ଆମେ ତାକୁ କୁ ଗରମ ପାଣିରେ ଫୁଟେଇକି ଆମେ ଯଦି ତାକୁ ତା ଦେହରେ ଗାଧେଇ ଥାଉ ତାହେଲେ ଆମର ସେଇ ଚର୍ମ ରୋଗ ଭ ଭଲ ହୋଇଯାଇଥାଏ। ଆଉ ଲିମ୍ବ ପତ୍ର ଦ୍ଵାରା ଆମେ ତାକୁ ଶୁଖେଇକି ଖାଇଲେ ଆମ କୁର୍ମି ଯଦି ହେଇଥିବ ଅ ତାହେଲେ ସେଇଟା ବି ଭଲ ହେଇଯାଇଥାଏ ସିଏ ବି ଆମର ବହୁତ ଉପକାରିତ କରିଥାଏ।
ତାପରେ ବାଉଁଶ ଗଛରୁ ବାଉଁଶ ପତ୍ରକୁ କାଗଜ ତିଆରି ରୂପେ ମଧ୍ୟ ବ୍ୟବହାର କରାଯାଏ। ବାଉଁଶର ଯୋଉ ଗ ମାନେ ଗଣ୍ଡି ଅଂଶ ଯୋଉଟା ରହିଲା ବା କାଣ୍ଡକୁ ଆମେ ଉ ବାଉଁଶ ଅ ଗ ଘର ତିଆରି ପାଇଁ ବେ ମଧ୍ୟ ବ୍ୟବହାର କରାଯାଇଥାଏ।
ହୁଁ ସିଏବି ମଧ୍ୟ ଆମକୁ ବହୁତ ସାହାଯ୍ୟ କରିଥାଏ।
ଏବେ ବିଭିନ୍ନ ପ୍ରକାର ଜଙ୍ଗଲରେ ଯୋଉ ବୃକ୍ଷ ରହୁଛି ଯେମିତି କି ଝୁଣା ଚନ୍ଦନ ଏଇ ଲାଖ ଏସବୁ ଆମର ମୂଲ୍ୟବାନ ଠ କହିଲେ ଚଳିବ ଏ ଗୁଡିକ ଏଗୁଡିକ କୁ ଏଗୁଡ଼ିକର ମୂଲ୍ୟ ବହୁତ ଅଧିକ ଏଗୁଡ଼ିକ ପୂଜା ସାମଗ୍ରୀ ରୂପେ ବ୍ୟବହାର କରାଯାଇଥାଏ।
ହୁଁ।
ଚନ୍ଦନ କାଠକୁ ପୂଜା ସାମଗ୍ରୀ ରୂପେ ଝୁଣା କୁ ଝୁଣା ଦବାରେ ଆଉ ଲାଖକୁ ସୁନା ଜିନିଷ ବନେଇବାରେ ବା ସୁନା ଜିନିଷ ପଛରେ ସେ ଅ ଲାଖକୁ ଲଗା ଯାଇଥାଏ।
ହୁଁ ସେ ବି ମଧ୍ୟ ଆମର ବହୁତ ଉପକାରିତା କରି ଥାଏ।
ଜଙ୍ଗଲରୁ ବିଭିନ୍ନ ବଡ ବଡ ବୃକ୍ଷ ଅ ତା ଯୋଉ ପତ୍ରକୁ ଆମେ ଠୋଲି ବା ପ ତ୍ର ଖାଇବା ପାଇଁ ଆମେ ମଧ୍ୟ ବ୍ୟବହାର କରିଥାଉ।
ତାହାକୁ ବି ଆମେ ବିକ୍ରି କରି କିଛି ପଇସା ବି ଆମେ ପାଇପାରିବା।
ଏମିତି ଆମେ ସବୁ ବୃକ୍ଷଲତାଠୁ କିଛି ଉପକାରିତା ପାଇଥାଉ ଆଉ ଆମର ଏମିତି କି ଗଛ ସବୁ ଅଛି ଆମର ଯେମିତି ଉପକାରିତା କରିଥାନ୍ତି। ଯେମିତି ଆମର ଚ ହଁ ଚାନ୍ଦନ ଗଛ ତୁଳସୀ ଗଛ ବେଲ ଗଛ ନିମ ଗଛ ଆଉ ଆଉ ଏମିତି କି ଗଛ ଅଛି ଆମର ଯେମିତି ଉପକାରିତାରେ ଲାଗିଥାଏ।
ହୁଁ। ବିଭିନ୍ନ ପ୍ରକାର ଔଷଧୀୟ ଗଛ ଯହା ଜଙ୍ଗଲରୁ ମିଳିଥାଏ ତାହା କୁ ପୂର୍ବ କାଳରେ ବୈଦ୍ୟ ମାନେ ଓୋଷ ଔଷଧୀୟ ବୃକ୍ଷକୁ ହେବହାର କରିକି ବଡ ବଡ ରୋଗକୁ ମଧ୍ୟ ଭଲ କରିଛନ୍ତି। ଯାହା ଏବେ ଔଷଧ ବା ବୈଜ୍ଞାନିକ ଔଷ ଷଧରେ ମଧ୍ୟ ସେତିକି ଶକ୍ତି ନାହିଁ ଯାହା ବୃକ୍ଷର ଯୋଉ ଚେର ଆଉ ମୂଳରୁ ଯେଉ ଉଁ ଉଁ ଔଷଧ ତିଆରି ହୁଏ
ନା।
ତାହା ବଡ-ବଡ ରୋଗକୁ ଭଲ କରିପାରେ।
ଆଗକାଳ ଲୋକମାନେ ଏଇ ଚେରମୂଳି ଦ୍ଵାରା ଔଷଧ ଖାଉଥିଲେ। ଔଷଧ ରୂପେ ତାକୁ ବ୍ୟବହାର କରୁଥିଲେ, ତା ଦ୍ଵାରା ମଧ୍ୟ ସେ ଭଲ ହେଇଯାଉଥିଲା।
ତା ଛଡା ଆମେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଚାଷ କରିଥାଉ। ଫଳମୂଳ ବି, ଯେମିତି କିି ବାଇଗଣ ଟମାଟର, ଜହ୍ନି, କାକୁଡି, ଭେଣ୍ଡି
ଏଇସବୁ ଆମେ ବାରିରେ ଲଗେଇବା ଦ୍ଵାରା ଆମେ ଭଲ ମାନେ ଭଲ ଜିନିଷ ପାଇଥାଉ, ବଜାର ମାନଙ୍କରେ ତ କେମିକାଲ୍ ମି ସେଇକି ଦେଉଚନ୍ତି ନା ତା ହଁ। ଆମେ ଏହା ଏଇ ସବୁ ପରିବା ଗୁଡିକୁ ଆମ ଯଦି ଆମ ବାରିରେ ଲଗେଇକି ଚାଷ କରିକି ଆମେ ତାକୁ ଖାଇ ଖାଇବା ତାହେଲେ ଆମେ ବହୁତ୍ ଭଲ ଭଲ ଜିନିଷ ପାଇପାରିବା।
ତା ପରେ ଫଳ ମୂଳ ଯେମ୍ତି କି ଆମ୍ବ ପଣସ, ସପୁରୀ, ନଡ଼ିଆ, କଦଳୀ ଏଗୁଡିକ ଗଛ ବି ଆମେ ଲଗାଇଥାଉ, ଯାହାକୁ ବିକ୍ରି କରିକି ମଧ୍ୟ ଆମେ ପଇସା ପାଇଥାଉ, ଆଉ ତାକୁ ବି ଆମେ ଖାଇବି ଥାଉ। ଯାହା ଆମ ଶରୀର ପାଇଁ ବହୁତ ଭଲ ବା ଉପକାରି।
ହଁ। ମତେ ଏବେ କୁହ କି ଆମେ କୋଉ-କୋଉ ଗଛର ପ ଗୁଡ଼ିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ?
ଭାଗ ଭାଗ ମାନେ ଖଡା ଓ କୋସିଳା
ହୁଁ।
ସଜନା ସେଗୁଡିକ କୁ ଆମେ ଶାଗରୁ ପେ ଖାଇଥାଉ, ତାପରେ ତୁଳସୀ ପତ୍ର ବେଲପତ୍ର ସେଗୁଡ଼କୁ ଆମେ ଚୋବାଇକି ଖାଉ, ଯୋଉଟା ଆମ ଶରୀରକୁ ସୁସ୍ଥ ରଖିଥାଏ।
ହୁଁ।
ତାପରେ କଖାରୁ
କଖାରୁ ପତ୍ର
ଫୁଲ କଖାରୁ ର ଫୁଲକୁ ଆମେ ଖାଉ।
ପତ୍ରକୁ ବି ମଧ୍ୟ ଖାଆନ୍ତି ଥାନ୍ତି ବରା କରିକି। ତାର କଖାରୁ ର ସବୁକିଛି ଜିନିଷକୁୁ ଖାଇଥାଉ, ତାର ଡଙ୍କ ଆଉ ଫଳ ଫୁ ଫୁଲ ପତ୍ର ସବୁକିିଛି ଖାଇଥାଉ।
ହଁ। ଗଛ କେବଳ ଆମକୁ ଖାଇବା ନୁହଁ ଅମ୍ଳଜାନ ବି ଦେଇଥାଏ। ଯେ ଆମ ମଣିଷର ଗୋଟେ ଗୁରୁତ୍ଵପୂର୍ଣ୍ଣ ଜିନିଷ। ସୁସ୍ଥ ଜୀବନ ବଞ୍ଚିବା ପାଇଁ ଅଙ୍ଗାରକାମ୍ଳ ବଢିଯିବ ଆଉ ଅମ୍ଳଜାନର ମାତ୍ରା କମିଯିବ। ଯାହା ଗ୍ଲୋବଲ୍ ୱାର୍ମିଂ ର କାରଣ ଅଟେ।
ହଁ ଆପଣଙ୍କର ଟିକେ ଭଏସ୍ ଭଲକି କୁହନ୍ତୁ ଶୁଭୁନି।
କଥା ଗୁଡିକ ଶୁଭୁ ନାହିଁ, ହଁ-ହଁ ଏବେ କୁହ।
ହଁ। କଦଳୀ ତାର ପତ୍ରକୁ ଆମେ, ଅ ଗୋଟେ ଖା ଖାଦ୍ୟ ଗ୍ରହଣ ପାଇଁ, ବା ଥାଳି ରୂପେ ବ୍ୟବହାର କରିଥାଉ। ତ ବିଭିନ୍ନ ପ୍ରକାର ତାର ଗଛ ବି ଅଛି। ତାର ପତ୍ରରେ ଆମେ ଖାଇ ବିି ଥାଉ।
ହୁଁ।
ପାତ୍ରକୁୁ ଖାଇଥାଉ। ପାତ୍ରକୁ ମଧ୍ୟ ଥାଳି ରୂପେ ବି ବ୍ୟବହାର କରିଥାଉ।
ହୁଁ କଦଳୀ ପତ୍ରକୁ ଆମେ ଥାଳି ରୂପେ ବ୍ୟବହାର କରି ମଧ୍ୟ ଖାଇଥାନ୍ତି। ଆଉ ସେ ଗଛରୁ ମଧ୍ୟ ଆମେ ତାର ପତ୍ର ଆଉ ଫଳକୁ ଆମେ ଆଉ ତାର ମଧ୍ୟ ଉଁ ତାର ଗଣ୍ଡିରୁ ଆମର ଗୋଟେ ବାହାରି ଥାଏ। ତାକୁ ଓ ଅମ୍ ତା ଦେହରୁ ମଧ୍ୟ ଆମେ ଖାଇଥାଉ। ତାକୁ ତାକୁ କୋଉଠି କଣ କୁହାଯାଏ ତାକୁ ବି ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଉ।
ତାପରେ ବିଶଲ କରଣୀ ଏକ ଗଛ ଯାହାକୁ ବିଶଲକରଣୀୟ ଏକ ଗଛ। ଯାହାକୁ ଆମେ ଔଷଧୀୟ ଗଛ ରୂପେ ବ୍ୟବହାର କରିଥାଉ। ଯାହା ବଡ ବଡ ଅ ବିଷାକ୍ତ ଖଣ୍ଡିଆ ଯୋଉ ହେଇଥାଏ। ତାକୁ ଯଦି ଆମେ ଲଗାଇଥାଉ। ତାହା
ହଁ ସେଇଟା ହମ୍
ଶାଗ କୁ ଆମେ ଖାଇବା ଦ୍ଵାରା ଆମର ରକ୍ତ ଜମାଟ ବାନ୍ଧେ। ଆଉ ରକ୍ତ ହୁଏ। ଶରୀର ମଧ୍ୟରେ ତ ଶାଗ କୁ ଆମେ ଅଧିକ ପରିମାଣରେ ଖାଇବା ଦରକାର। ତା ସହିତ ପରିବା ମଧ୍ୟ ଖାଇବା ଦରକାର।
ସବୁ କିିଛି ଖାଇବା ଦ୍ଵାରା ଆମର ଶକ୍ତି ମିଳିଥାଏ। ସବୁ କିଛି ଖାଇବା ଦରକାର। ନା କିି ଅଧିକ ପାଈଁ, ସବୁ କିଛି ଖାଇବା ଦ୍ଵାରା ମୁଁ
ଏବେ ଆମେ ଏହି ବିଷୟକୁ ଏଠାରେ ସମାପ୍ତ କରିବା।
ଆଜ୍ଞା ନମସ୍କାର ରହୁଛି।